ହଁ କଣ କରୁଛୁ?
ଏଇ ଲୁଗା ପଟା ସି ସୁଖ। ଯାଇଚି ଖୋପାଡ଼ି ଦେଇଚି।
ମୁଁ ଏଇ ଜଷ୍ଟ ଛୁଆଙ୍କୁ ଟୁଇସନ କରୁଥିଲି ତାଙ୍କୁ ମୁଁ ଛାଡିକି ବସିଛି ଆଉ। ଆଉ।
ଏଇ ଧୋଇ ଧୁଆକି ଆଇଲି ତ ରୁଙ୍ଗଙ୍କ ମୁଁ କହିଲି ଯାଏ ଟିକେ ଶୁଖେଇ ଦେଇକି ଆସେ ଛାତ ଉପରେ। ଆସିଥିଲି ତ ମୁଁ କହିଲି ଯାଏ ନହେଲେ ଏକାଥରେ କଥା ହେଇଯିବି ସେଇଥିପାଇଁ ଫୋନ କରିଥିଲି।
ହୁଁ ଅ ହଁ ଗାଧେଇ ପାଧେଇ ସାଇଲଣି ବୋଧେ?
ହଁ ମୋର ଉଠି ବି ତ ଆଗ ଗାଧେଇବି।
ଭଲ ଆଉ ବୋହୂ ବୋଲି ଶୀଘ୍ର ଗା ଦେଲ ଆମେ କଣ ଝିଅ ବାରଟା ସାଢେ ବାରଟା ଗୋଟେରେ ଗାଧେଇଲେ ବି କିଛି ଅସୁବିଧା ନାହିଁ।
ହଁ ନ ଗାଧେଇଲେ କିଛି କରିପାରନି ତମେ ଅଗାଧୁଆ ରୋଷେଇ ଘର କୁ ପଶିଯିବ ଆମେ।
ହଁ ତମେ ପଶି ପାରିବନି ଅଗାଧୁଆ ବି ରୋଷେଇ କଲେ। କିଏ ବି ଖାଇବ ତମେ ଯାହେନେ ବି ବୋହୁ ନା ଶାଶୁ ଶଶୁର ଥିବେ।
ହଁ ସେଇଥିପାଇଁ ଉ ଆଗେ ଉଠିବୁ ବୁ ଗାଧେଇବୁ ଠାକୁର ପୂଜା ସାରିବୁ ତାପରେ ଯାଇକି ଯାହା କାମ କର
ହେଁ ଆଉ ଆଜି ସକାଳୁ କଣ ଖାଇଥିଲ?
ଆରେ ବରା ଖାଇଥିଲି।
ବରା ମୁବି ଆଜି ସେଇ ବରା ଖାଇଥିଲି।
ବରା ଖାଇଥିଲି ସିଏ ତାଙ୍କର ଖାଇଲେ ନି ସେ ତାଙ୍କର ରୁଟି ଖାଇଲେ। ହଉ। ରୁଟି ଖାଇକି ରୋଷେଇ କଲି ସେି ଗୋଟେ ଜାଗାକୁ ଯିବାର ଥିଲା ତ। ବନ୍ଧୁ ଘର ଜଣଙ୍କର। ମୁଁ ନୁହଁ ମ ଇଏ ଯାଇଛନ୍ତି ସେଠି ଆଗ ଶୀଘ୍ର ରୋଷେଇ କଣ ଭାତ ଟିକେ କରିଦେଲି ଡାଲି ଟିକେ କରିଦେଇଚି ଆଉ ଗ୍ୟାସ ପାଇଁ ଆଇ ତାରତ ବିକାଠୁ ସକାଳୁ କିଏ ଆସିବ। ଅଣ୍ଡା ମନା କଲେ କହିଲେ ନା ଅଣ୍ଡା ଫଣ୍ଡା ହେନା ମୁଁ ପନ୍ଦର ଦିନ ଖଣ୍ଡେ ଖାଇବିନି। ଗ୍ୟାସ ଟି ହେଇଯାଇଚି ତ ସେଥିପାଇଁ। ଜହ୍ନି ଆଳୁ ନାଁ ଜହ୍ନି ବିଲାତି ଫିଲାତି ଏମିତି ପୋଡିଦେଲି ଆମ୍ବ ଏଇ ଲଗେଇି ଖାଇକି ସେ ବାହାରିକି ଗଲେଜିନ୍ତି ମୁଁ ଗଲି ହେଠୁ ଲୁଗାପଟା ସଫା କଲି ସଫା କରିକି ଆସିଛି ଛାତଉପରକୁ।
ଯାହା ହଉ ଏତେ ଶୀଘ୍ର ତମେ ରୋଷେଇ କରିଦେଇଛ ଆମେ ତ।
ହଁ ଆଜି ଟିକେ ଶୀଘ୍ର କାମ ବି ସରିଯାଇଛି।
ଆଜି ସଣ୍ଡେ ସେଟା ସରିଯାଇଛି ତାପରେ ଖାଇବି ରୋଷେଇ ତ ସରିଯାଇଛି ତାପରେ ଖାଇବ ପିଇବ ଶୋଇବ ତାପରେ ଆରାମ।
ନା ଆଉ କଣ ଟିକେ କରିବି ନା ସିଏ ସିନା ଆଇଁଷ ଖାଇବେନି ଆମେ ଖାଇବୁନୁ। ଆମେ ସେ ଅଣ୍ଡା ଫନ ଚି କେନ ଆଣିବା ପାଇଁ ସେ କିଏ ନାହାନ୍ତି ଆଉ ମାଛ ବିକା ବି ପଳେଇଲାଣି।
ମାଛ ବାଲା ତ ସକାଳୁ ଆସିକି ସେ ପଳେଇବ।
ଏ ଅଣ୍ଡା ଫଣ୍ଡା କଣ ଟିକେ ଆଣି କରିିକି ଖାଇଦବା ଭାଜିକି ଆଉ।
ହୁଁ ଆଇଁଷ ପରେ ଆଇଁଷ ନ ଖାଇଲେ। ଭଲ ଲାଗିବନି।
ହଁ ମୋର ମୋର ପଖାଳ ମୁଁ ଏ ଡାଲି ଫାଲି ଖାଇବିନି ତ।
ମତେ ବି ଡାଲି ପସନ୍ଦ ନୁହେଁ।
ସିଏ ତାଙ୍କର ଡାଲି ନା ତାଙ୍କର ଭାରି ପସନ୍ଦ ଡାଲି ବହୁ ତାଙ୍କର ଗରମ ଭାତ ସିଏ ସିଏ ଦିହାଙ୍କ ଗରମ ମୋର ପଖାଳ।
ମୁଁ ବି ସେ ପଖାଳ ଖାଏ ମତେ ଟେ ଥଣ୍ଡା ହେଇଯାଉଛି ଯାଉଚି ଗରମ ଭାତ ଖାଇଏମି।
ମତେ ବି ଥଣ୍ଡା ହେଇଯାଇଛି ବେକ କରନମୂଲ ଟା କଣପାଇଁ ଫୁଲିଛି ଟିକେ। ଓ ତଥାପି ମିଛରେ କଣ ଲୁଚେଇିକି ଖାଇଦଉଛି ପଖାଳ ଭାତ ଗରମ ଖାଇପାରୁନି।
ଏଇ ଯୋଉ ଗରମ ହଉଚି କୁହନା କାଲି ଦେଖୁନ ବର୍ଷା ହେଲା ଆଜି କେତେ ଖରା।
ଟିକେ ଭାଜିକି ରଖିଦିଏ। ହେ କି ହେଇ ଡ୍ରରେ ଅଛି। ଆଉ କଣ ରୋଷେଇ ଆଜି?
ଆମର ଆଜି କଣ କେୟାନି ମୁଁ ମାମା ଭାତ ବସେଇଛି ଆଉ ବାପା କାଲି ଆଣିଥିଲେ ନା ଦେଶୀ ଅଣ୍ଡା ଆଉ ତରକାରୀ କରିବ ନା କଣ ମାମା ଆଉ କଣ ଭଜାଭୁଜି କରିବ ଆଉ।
ଅ ହୋ।
ଆଉ।
ଦେଶୀ ଅଣ୍ଡା ଗୁରା କାଇଁ ତରକାରୀ କରୁଚ ସିଝେଇ ଦଉ ସେମିତି ଖାଇଦଵ।
ହେରା ମୁଁ ସିଝା ମତେ ପସନ୍ଦ ନୁହେଁ। ସେ ବାପା ତମକୁ ଟିକେ ପସନ୍ଦ ନା ସିଝା ଅଣ୍ଡା ଟିକେ ତରକାରୀ କଣ ଭଲ ହେଲା କଷା।
ହଁ। ଦେଶି ଅଣ୍ଡା ବି ଯହାର ଥଣ୍ଡା ଫଣ୍ଡା ରହୁଥିବ ବି କଞ୍ଚା ବି ଦିଅନ୍ତି।
ହଁ ହେରାକିନ୍ତୁ ମତେ କତୋରାନାଗେ।
ହେରା ମୁଁମୁଁ ଜମା ମାର
ସିଏ ଏଇଠି ଜଣେ ଛୁଆ ଦେଇଛି ଯେମିତି ମାନେ ଦେଲା କୁକୁଡ଼ା ଟା ସା ତାଙ୍କ କୁକୁଡ଼ା କିଲେ ସାଙ୍ଗେ ସାଙ୍ଗେ ଭାଙ୍ଗି ପାଟିରେ ପକେଇଦେ ଦେଲା ହେରା ରା ମତେ ହେରା। ନାଇ ଦେଶୀ ଅଣ୍ଡା ଟା ବି ବେଶି ଆଇଁ ଆଇଁଷିଆ ଗନ୍ଧ ନୁହେଁ କି?
ସିଏ ଯୋଉ ଆଇଁଶିଆ ପ୍ରବଳ।
ହୁଁ ଦେଖିବ ତମେ ଅଣ୍ଡା ଟା ହାତରେ ଭାଙ୍ଗି ଦିଅ ଯଦି ହାତରେ ଟିକେ ସେ ଲାଳ ଟା ପଡଥିବ ଗନ୍ଧେଇବ ସାବୁନ ରେ ଯେପର୍ଜନ୍ତ୍। ନ ହାତ ଧୋଇଚ। ସେ ଜମା ମାନେ ଗ୍ୟାସ ଯିବନି ସିଏ ଯଦି ମଟନ। ଗୋଟେ ସିଏ ବି ଭାରି କମଜୋର ଗନ୍ଧେଇବ।
ଚର୍ବି ଅଂଶ ଅଧିକା ଥିଲେ ମଟନ ଟା ହାତରୁ ଛାଡି ବନି।
ହୁଁ। ଯଦି ଦେଶୀ ମଟନ ଆଣିଥିବ ଗାଁରେ ମରା ହେଇଥିବ କି ସେ ସେଇଥିରେ ଜଦି ଅଧିକ ମାନେ ପାଣି ଦିଆ ହେଇ ଦେଇନ ନ ଥାଏ ନା ବେଶୀ ସେଥିପାଇଁ ହାତରେ ବହୁତ ଜୋରେ ଲାଗିକି ଥାଏ। ତାକୁ ସାବୁନ ମାରିବ ତିନି ଚାରି ଥର ଯାଇକି ତଥାପି ସେ କୋଉଠି ବାସ୍ନା ଯାଏକି ତଥାପି ବାସ୍ନା। ହୋଉଥିବ।
ହୁଁ।
ହ। ସେଟା ଗୋଟେ ଚିକେନ ଟା ଏତେ କିଛି ନହିଁ ଯଦି ତୁ ଚିକେନ ଟା ହାତରେ ଧୋଇଦବୁ ‌ଟିକେ ହାତଟା ଗନ୍ଧେଇବ। ଯାହା‌ ହେଲେ ବି ଆଇଁଷଟା ନା। ହୁଁ।
ହଉ ଗାଧେଇନ।
ନା ଗାଧେଇନି ଗାଧେଇବି ଆଉ ମୋର ସବୁବେଳେ ଲେଟ ସାଢେ ଏଗାରଟା କୋଉ ଦିନ ବାରେ ଟା ମୁଁ ଜାଏ ଆମେ ଆମ ଝିଅ ପିଲା। କଁ ଅଛି ପଢିକି ଶୋଇ ଶୋଇ ମୋବାଇଲ ଦେଖୁ ଥୀବୁ ତା ପରେ ଯେତେବେଳେ ଇଚ୍ଛା ହେଲା ଯିବୁ ଗାଧେଇବୁ ଆଉ। ଘରେ ସୋଧିବେ ଯେତେବେଳେ ଯିବୁ ଗାଧେଇବୁ। ଆଉ।
ଘରେ ସବୁ କଁ କରୁଚନ୍ତି।
ଘରେ ବାପା ତାଙ୍କର ଗାଁ ଆଡେ ଯାଇଚନ୍ତି ମାମା ତାର ଭାତ ବସେଇଛି। ପୁଅ ତ ଆମ ପୁଅ ହଷ୍ଟେଲ ଯାଇଛି ତାର ପ୍ଲସ ଟୁ। ଆଉ ତମ ପୁଅ ନା କଣ କିଏ ଗୋଟେ। ପାଟି ଶୁଭୁଚି ହଁ ଝିଅ। ମୁଁ ଭାବିଲି ପୁଅ ତାର କେତେ ବର୍ଷ କି।
ଏଇପା ଏଇ ତିନି ବର୍ଷ ପୁରୀକି ଚାରି ଚାଲୁଛି ତିନି ବର୍ଷ ଏଇ ଦି ଚାରି ମାସ ହେଇଛି ଆଉ।
ଉଁ।
ଦି ତିନି ମାସ ହେଇଛି ମାର୍ଚ୍ଚ ମାସ ମାର୍ଚ୍ଚ ତେଇଶି ରେ ତା ଜନ୍ମଦିନ ଗଲା ଆଉ। ଏପ୍ରିଲ ମେ ଜୁନ୍ ହଁ ଅଙ୍ଗ ବାଡି ଗଲାଣି ତିନି ବର୍ଷ ଯୋଉ ଦିନ ହେଲା ଉ ପୁରୀ ଗଲା ଗଲା। ଦି ମାସେ ହେଲାଣି ଯାଉଛି।
ଯାଉ ଅଙ୍ଗନବାଡି ଭଲ। ଅଙ୍ଗନବାଡି ତିରେ ତ ଏଇନା ଯା ଛୁଆ ଯାଅନ୍ତେନି ଯୋଉ। ଓ ସ୍ଵ ମାନେ କଣ ଛଅ ଦିନ ନା ପାଞ୍ଚ ଦିନ ପା ସରୀ ପା ପାଞ୍ଚ ଦିନ ଅଣ୍ଡା ଦଉଛନ୍ତି ନା କଣ ଅଙ୍ଗନବାଡିରେ।
ଖାଲି ବୁଧବାର ଶନିବାର ଦିଆ ହଉଥିଲା ଏଇନା ତ ସବୁଦିନେ ଅଣ୍ଡା ସୋମବାର କୁ ଛାଡିକି।
ହୁଁ।
ଛୁଆଙ୍କୁ ଏଇନା ସରକାର ବହୁତ ଫେସିଲିଟି ଦେଇ ଦେଲାଣି।
ହଁ ବା।
ଆମ ବେଳୁକୁ ଯା ବୁଧବାର ଖାଇ ଯୋଉ ଶନିବାରେ ଅଣ୍ଡା ଖାଇବ ଆଉ। କୋଉ ବାରେ ଅଣ୍ଡା ନାଇ।
ଏବେ ଡେଲି ଦେଲେଣି ଆଣ୍ଡା।
ହବା ଡେଲି ଅଙ୍ଗନବାଡି ଛୁଆ କଣ ଯୋଉ ଏମାନେ ବି ଯୋଉ ମାଇନସ ସ୍କୁଲ ଛୁଆ ବି ସେମାନଙ୍କୁ ବି ଡେଲି ଅଣ୍ଡା।
ହୁଁ। ଆଉ ଖରା ତ କାଟୁଚିଯେ ଗରମ ଏ ପର୍ଯ୍ୟନ୍ତ ସରୁନି।
ଖରା ହଉଛି ଯେ ମାନେ ଯ ତମେ ଏସି ଲଗେଇ ନସୋଇବ ଶୋଇ ହଉନି।
ହଁ ବା ଆମର ଗ
ତଳଘର ଟା ଟିକେ ଥଣ୍ଡା ଏଥିପାଇଁ ହଉଥିବ ଯେ ଉପର ଘର ଟା ସବୁ ଖରା କାଟୁଛି ନା। ସେଇଥି ଆଉ ତଳହରା ଏତେ ବି ବାଜୁନି ସେଇଥିପାଇଁ ତଳଘର
ଟାଣ ଫ୍ୟାନ ବି ଆମର ଲଗାହୋଉଛି।
ହୁଁ। ତଳଘର ଟା ହଁ ଥଣ୍ଡା ଲାଗିବ। ଯାହାର ଦି ମଇଲା ଘଟା ସେ ତଳଘରଟା ଥଣ୍ଡା ଲାଗିବ କାରଣ ଉପର ମଇଲା ଟା ସବୁ ଖରା ଟାଣି ନେଇଗଲା। ଆଉ ତଳ ମହଲାକୁ ଏତେ କାଟିବନି କିନ୍ତୁ ଉପର ମହଲାରେ ପଶି ହବନି ଆମର କଣ ଗୋଟେ ଗୋଟେ ମହଲ ସେଥିପାଇଁ ଆମ ଘରଟା ଏତେ ଗରମ ଯ ଆଉ ବାଧ୍ୟ ହେଇକି ବାପା ଯାଇକି ଏସିି କିଣିକି ଆଣିଲେ।
ଆମର ଷ୍ଟାଣ୍ଡ ଫ୍ୟାନ ଥୁଆ ହେଇଚି ଏ ପଯ୍ୟନ୍ତ ଲଗାହେଇନି ମଶୁରି ମ ଥଣ୍ଡା ହୁଏତ।
ଆମର ମାନେଷ୍ଟାଣ୍ଡ ଫ୍ୟାନ ଲଗା ହୁଏ କିନ୍ତୁ
କାଲି ପିନ୍ଧିଲା ଆରା।
ଏସି ରେ ବି ଶୋଇଲେ ବହୁତ ଦେହ ଖରାପ ବି ହବ। ଏସି ଏସି ସେଇ ଆମର ବି ଷ୍ଟାଣ୍ଡ ଫାନ ସବୁ ଯୋଉ ଦିନୁ ଏସି ଆମର ଏଇ କେତେ ମାସେ ଦେଢ ମାସେ ଆଣିଛୁ ସେ ଯ ସେଇଠୁ ଆଉଗ ମାନେ
ବୋଉ ଙ୍କ ଦେହ ଟିକେ ଖରାପ ସିଏ ଟୋଟାଲି ପାଣି ହାତ ହଉନାହାନ୍ତି।
ଉ ହୁଁ।
କାମ କରିବେ ମାନେ ଯୋଉଠ ପାଣି ବିନା ପାଣି ସେଇ ଟାଇପ ର କାମ
ହଁ ବା ଏଟ ଆଜିକାଲି ମାନେ ବେଶୀ ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ ବହୁତ ଭଲ ବାହାରିଲାଣି। ଲୋକଙ୍କର।
ତାଙ୍କର ଆଣ୍ଠୁ ଗଣ୍ଠି ତାପରେ ବ୍ଲଡ଼ ପ୍ରେସର ଡାଇବେଟିସ୍ ପାରାଲିସିସ୍ ମଝିରେ ଦିଇ ତିନି ଧରି ପକେଇଲା।
କାହାକୁ ତମ ବୋଉଙ୍କୁ?
ଶାଶୁ ହଁ।
ଓହୋ ଏ ଆଜିକାଲି ବା ବୁଢା ମାନେ ଟିକେ ଏଜ ହେଇଗଲେ ମାନେ ସେଇ ରୋଗ ଟା ହଉଛି ଆଣ୍ଠୁ ଗଣ୍ଠି ଧରିବ ଚାଲିପାରିବନି। ମୋ ବଡ ଉପା ସେ କଣ ନଈରେ ଏମିତି କଣ ଯାଉଥିଲା ଝୁଣ୍ଟି ଦେଲା ପଡିଗଲା। ତା ଆଣ୍ଠୁ ଟା ମାଡ଼ ହେଲା ସିଏ ମାନେ ଯଦି ଅଧିକ କାମ କରିଦବ ତା ଟା ଫୁଲିକି ରହିବ ସେ ଆଉ କାମ କରିପାରିବନି।
ହଁ ପା।
ଆଉ ମୋ ବାପା ବାପାଙ୍କର ବି ସେମିତି ଆଣ୍ଠୁ ଗଣ୍ଠି ପୋବ୍ଲେମ ଏବେ ଟିକେ ଟିକେ ଭଲ ହେଲାଣି ତଥାପି ଯଦି ଟିକେ ପ୍ରେସର ବାଲା କା କାମ କରିଦେବେ ତାଙ୍କ ଆଣ୍ଠୁ ଗଣ୍ଠି ବହୁତ କାଟିବ ସେ ଚାଲିକି ଏଇଠୁ ନାଇଁ ଆଡେବି ଯାଇପାରିବେନି।
ହଁ।
ଆଗରୁ ଆଗ କାଳରେ ଲୋକ ସବୁ ଖାଉଥିଲେ ମାନେ କଙ୍ଗଲ ମାନେ ବେଶି ସାର ଫାର ନଥିଲା। ଏଇନା ଦେଖୁନ ବୁଢା ବୁଢୀରେ ବୁଢୀରେ ଦେଖ ଦେଖିବା ତମ ସେପଟ ସାହିରେ ଦେଖିବ ଚାଲିକି ଯାଉଥିବେ ଭଲ।
ହଁ ହଁ ପରା ସ ଶହେ ବର୍ଷ ସରି ଅଛନ୍ତି ଶହେ ବର୍ଷିଆ ପଢି ଅଛନ୍ତି
ଏଇ ଯୋଉ ଦେଖିଥିବ ଏଇ ଯୋଉ ଆଙ୍କ ଯୋଉ ରଞ୍ଜନ ହଁ ତା ଆଈ ସେ କେତେ ବୁଢୀ କହିଲ? ହଁ ତ ଜେଜେମା ନା କଣ ସି ତାର ସିଏ ବୁଢୀ ପୁରା ଚାଲିକି କବୁ ଏଇ ନା କୁଆଡେ ପଳେଇବ।
ଏ ଏପଟେ ବୁଦ୍ଧ ଘର ଭାଇ
ହଁ ସେ ଭାଇ ତାଙ୍କ ଝିଅ ଜଣେ ଆମ ସାହିରେ ବାାଇନାହାନ୍ତି କି? ଆ ସେଠୁ ଏଇନାତ କେଇ ଏତେ ଆସୁନାହାନ୍ତି ଆଗରୁ ମାନେ ଏପଟେ ଆସିକି ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ସେ ଆଗ
ଖାଲି ଧାଁବ ସେ ବୁଢୀ ଖଣ୍ଡ ସେ ବୁଢୀ ଖଣ୍ଡ ଖାଲି ଧାଁବ ପାଞ୍ଚ ମିନିଟ ବସିିବୁନି ହଁ ହଁ ସେ ଆସୁଛନ୍ତି ସବୁଦିନ ଏଇ ତୋରାଣି ପାଣି ନେବା ପାଇଁ ଧାଇଁ ଧାଇଁ କାମ କରିବ।
ବୁଢୀ ମାନେ ଏଇଆଡେ ଆସିକି ଆମ ସାଇଡ ବୁଲି ବୁଲି ଖା ଦୌଡି ଦୌଡି ଦୌଡି ଏଠୁ ତର ଆଜି ଆସି ତା ଝିଅ ଟିକେ ନେସିିମି ହେଲା। ତାଙ୍କ ଝିଅର ବି ଟିକେ ଦେହ ଭାର ଖରାପ ହୁଏ ଇଏ କଣ କରିବ ନା ଆସିକି ଇଏ ଆସିବ ତାର କାମ ଯେତିକି କରିଦେବ ସବୁ କଂସା ବାସନ ଠୁ ଆରମ୍ଭ କରି ସବୁ ମା ମୁଜା ଦବ ସବୁ କରିଦବ ରୋଷେଇବାଷ କରିଦବ ସିଏ ତର ଏଠୁ ତରକାରୀ ନେଇକି ପୁଣି ଭଯିବ ଫୁଣି ସେଠୁ ତାର ଦେଖ ଚାଲିବା ଆସ୍ତେ ଆସ୍ତେ କିନ୍ତୁ ତାର କି ଛି ହୁଏନି କଣ ଆମେ ଆମେ ଏବେ ଦେଖୁନ ୟଙ୍ଗ ଏଜ ଲୋକ ଖୋରା ବି ବହୁତ ମାନେ ତାଙ୍କ ଦେହ ଫେହ ଖରାପ ହେଲାଣି।
ହଁ ବା।
ଏ ଝିଅ ଆମେ ସେମାନେ ଆଗରୁ ସବୁ ମାନେ କଣ ଦେଶୀ ଜିନିଷ ଖାଇଲେ ଆମେ ଏଇନା କଣ ସବୁ ସାର ଜିନିଷ ଖାଉଚେ ଏଠି କୋଉଠି ଦେଶି କହିଲ ମାନେ ବାଇଗଣ ଛୋଟ ଛୋଟ ଫଳୁ ଛନ୍ତି ମାନେ ବଡ ନ ପାଇଁ ଆମେ ଯୁ କେମିକାଲ ପକେଇ ଦଉଛନ୍ତି ସାର ଫାର ପକେଇକି ମାନେ ଗୋଟେ ଗଛରୁ ଆମେ ମିନିଅମ ଯେତିକି ବାଇଗଣ ବାହାରିବନି ସେ ଆମେ ଆହୁରି ଅଧିକ ବାହାର କରୁଛନ୍ତି। ଆଉ କେମତି ହବ ଆମେ ସବୁ ସାର ଫାର କେମିକାଲ ଜିନିଷ ଖାଇଲେ। ଆଉ ଆମେ ଥୁଡି ନା ଆଉ ଭଲ ରହିବା ଏଇନା ବେଶୀ ଦେଖ ମରିଗଲେ ବେଶୀ ଯାହାକୁ ପଞ୍ଚାବନ ଷାଠିଏ ହେଇଥିବ ଚାଳିଶ ପଇଁଚାଳିଶ ବର୍ଷର ଲୋ କରା ମରି ଯାଉଛନ୍ତି।
ମୁଁ କରିିବି ସାର ଖାଇ ଖାଇକି ମତେ
ଉଁ ମୋର ଜଣେ ବୁଢୀମା ଅଛନ୍ତି ବୁଢୀମା ମାନେ ମୋ ବାପାଙ୍କ ବଡ ବୋଉ। ସିଏ ତ ମଲେ ଆର ବର୍ଷ ନା ହଁ ଆର ବର୍ଷ ମଲେ ତାଙ୍କୁ ହେଇଥିଲା ଅଠାଲବେ ନା ଶହେ। ଆଉ ତାଙ୍କର ଆଉ ଜଣେ ବଡ ମା ଅଛନ୍ତି ତାଙ୍କ ଯାଆ ଯିଏ ଆଉ ଜଣେ ବୁଢ଼ୀମା ଅଛି ସିଏ ତାଙ୍କୁ ହବ ମିନିଅମ ଲବେ ପାଖାପାଖି ହେଇଯିବ। ସେ ତଥାପି ଷ୍ଟ୍ରଙ୍ଗ ଅଛି।
ହଉ ଝିଅ ହଉ ତମେ ତାହେଲେ ର